ହାଲୋ।
ଲୋ।
ହାଲୋ ହଁ ଭଉଣୀ। ଖବର କୁହ।
ନାଇଁ ଖବର କଣ ଏମିତି ବସିଛି।
ହୁଁ।
ଖାଲି ବସିଥିଲି ସେଥିପାଇଁ ମୁଁ କହିଲି କିଛି ଗୋଟେ। କଥାବାର୍ତ୍ତା ହବା ସେଥିପାଇଁ ଫୋନ୍ ଆପଣଙ୍କୁ କରିଦେଲି ଆଉ।
ଯା ହୋଉ ଏତେ ଦିନ ପରେ ମନେ ପଡିଛି ଆଉ। ସ୍ନାତକ ସରିଲା ପରେ ଆପଣ ଦେଖା ସାକ୍ଷାତ୍ ନଥିଲା। ଆଜି ଆଜି ବହୁତ୍ ଦିନ ପରେ କରିଛନ୍ତି। ଆଉ କଣ?
ନା ସମସ୍ତେ ନିଜ କାର୍ଯ୍ୟକୁ ନେଇ ବ୍ୟସ୍ ତ ଆଡେ ନିଜ ଭବିଷ୍ୟତ ପାଠ ପଢା ସବୁ ନେଇକି ତ ଚି ତା ଆଉ କଣ କରିବା ସେଥିପାଇଁ କରିହଉନି ଆଉ।
ହଁ ସମସ୍ତେ ଯେଝା ଯେଝା ଲାଇଫ୍ ରେ ବ୍ୟସ୍ତ ଆଉ।
ଚାକିରି ବାକିରି କିଛି କରିଥିଲେ ହଁ ସେମିତି କି।
ହଁ ହଁ କୋଉଠି କିଛି ଚାକିରି କରିନାହାନ୍ତି ଏପଅନ୍ତ ବେକାରୀ ହେଇ ଅଛନ୍ତି?
ହଁ ନାଇଁ କୋଉଠି କିଛି କରିନି ଆଉ ଏମ ତି ବେସରକାରୀ ଗୋଟେ ସଂସ୍ଥାରେ ଥିଲି ପୁଣି ଛାଡି ଦେଇକି। ଘରେ ଅଛି ଆଉ କଣ କରିଆ।
ହୁଁ।
ଏବେ ତ ଯୋଉ ଚାକିରି ବାକିରି ପାଇଁ ଯେତିକି ଅସୁବିଧା ହଉଛି ଆପଣ ଜାଣିଥିବେ।
ହଁ ହଁ ଚାକିରି ବାକିରି କଥା ନକହିଲେ ଭଲ। ସରକାରୀ ଚାକିରି ଗୋଟେ ପାଇବା ଚାନ୍ଦକୁ ପାଇବା ସାଙ୍ଗରେ ସମାନ ହେଇଗଲାଣି।
ଯେତିକି କଷ୍ଟ ହଉଛି ଯେତିକି ପରିଶ୍ରମ କର ତା ସହିତ। ଯାହା ବି ସବୁ ବ୍ୟବସ୍ଥା ରହୁଛି ବ୍ୟବସ୍ଥା ଅନୁସାରେ। କେତେ ପିଲାମାନେ ସବୁ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ସେ ସବୁ ବି ଚାକିରି ନହବାର ଗୋ
ଏତେ କଷ୍ଟକରି ପାଠ ପଢିଲେ ବି। ଏଇ କାଇଁ ସରକାରଙ୍କର କିଛି ପଂ ଇଏ ବାହାରି ନାହିଁ ଏପନ୍ତ।
ଠିକ ସମୟରେ ବି ସବୁ ବାହାରୁନି।
ହଁ।
ଚାକିରି ସେମିତି ଯେତିକି ଆମର। ଅଛି ଖାଲି ପଦବୀ ଅଛି ଯଦି ସେମିତି ବି ସବୁ ବାହାରନ୍ତା। ଆମ କିଛି ହୁଅନ୍ତା ସେତିକି ବି ହଉନି।
ହଁ। ଆଉ ଗୋଟେ ବେସରକାରୀ ସଂସ୍ଥାରେ ଅଛନ୍ତି।
ହଁ ବେସରକାରୀ ସଂସ୍ଥା ଗୋଟେ ସେଇଠି କାମ କରୁଛି ଆଉ।
ହଁ ମି ମୁ ତ
ଆମର ଗୋଟେ ଏଇଟା ବିଜ୍ଞାନ ଗବେଷଣାଗାର।
ଆଚ୍ଛା ଭଲ। ଆଉ କିଛି ନା କିଛି ତ କରୁଛନ୍ତି ଗୋଟେ। ଆଉ ଖାଲି ପୁରା ବସିଲେ ପୁଣି କେମିତି
ଖାଲି ବସିବି।
ହଁ।
ସେଇଥିପାଇଁ ଆସିକି ଗୋଟେ ରହିବା କଥା ଆଉ, ଏଇଟା ବାଧ୍ୟତାମୂଳକ ନା ଆଉ।
ହଁ ଏଇଟା ଖାଲି ଚଳେଇଦବା ପାଇଁ ଆଉ।
ଆଉ ତମେ କୋଉଠି କଣ ଜଏନ୍ କରିଛ ନା ନାଇଁ?
ନାଇଁ ନାଇଁ ମୁଁ କିଛି ଯୋଗା ଯୋଗ କରିନି। ଏବେ ବି ସେଇ ସମ୍ପୂର୍ଣ୍ଣ ବେକାରୀ ହେଇକି ଅଛି।
ପ୍ରସ୍ତୁତ କରୁଛନ୍ତି। ପରୀକ୍ଷା ପାଇଁ ପାଠପଢା ଚାଲିଛି।
ପସ-ପରୀକ୍ଷା ପାଇଁ ପ୍ରସ୍ତୁତ କୋଉଠି ହେଇପାରୁଛି? ଜାଣିଛନ୍ତି ଘରେ ତ ରହିଲେ ଯା ଇଏ ପଟେ ହୁଁ।
ସେଇଥିପାଇଁ ହିଁ ଆ କିଏ କଲି। ପ୍ରଥମେ ଭାବିଲି କି ଘରେ ରହିକି ପାଠ ପଢା କରିବି। କିନ୍ତୁ କିଛି ହେଲାନି। ସେଥିପାଇଁ ସେଠୁ ଆସିକି ବା ଧେଇକି କିଛିବର୍ଷ ଗଲାପରେ ଗୋଟେ ବେସରକାରୀ ସଂସ୍ଥାରେ
ସବୁର କିଛି ଅଛି ଭଲ ଇଏ ଅଛି ସବୁର କିଛି ଖରାପ ବି ଅଛି। ଘରେ ପୁରା ରହିଲେ ସମୟ ତ ମିଳିଯାଉଛି କିନ୍ତୁ ସେମିତି ମନ ସବୁବେଳେ ହଉନାହିଁ ପଢିବାକୁ। ତା ତ ଘରେ ବହୁତ ଜିନିଷ ରହୁଛି, ସମସ୍ୟା ରହୁଛି। ତା ସହିତ କୁଣିଆ ଆସିବା, ଯିବା ଆସିବା, କିଛି ହେଲା କାର୍ଯ୍ୟକ୍ରମ ଏଇଥିରେ ସମୟ ଯାଉଛି।
ଆଉ ଗୋଟେ ଚାକିରି କଲେ ଅସୁବିଧା ଏଇଆ, ମୁଁ ପ୍ରଥମେ ଭାବିଲି କି ଚାକିରୀ କଲେ ଯାଇକି ସେଠି ଫି-ଫାଙ୍କା ସମୟ ଦେଖି ପଢିବି। କିନ୍ତୁ ଚାକିରୀ କଲା ବେଳକୁ ଚାକିରିରେ ଯେତିକି ସମୟ ଏଠି ଯାଉଛି, କାମ କରିକି କି ଯାହା ବି ହେଲେ ଥକା ରୋହୁ ଚି ଏଠି କାମ ସାରିକି ଘରକୁ ଗଲା ପରେ ରୋଷେଇ ବାସ କରି ଖାଇକି ଆଉ ଇଚ୍ଛା ହଉନି ପାଠ ପଢିବା ପାଇଁ।
ହୁଁ ହୁଁ।
ଏମିତି ଏମତି ସବୁଆଡୁ ଘରେ ରହିଲେ ବି ଯାହା ସୁବିଧା ଅସୁବିଧା ରହୁଛି ଗୋଟେ ଚାକିରି କରିକି ବି ସେଇ ସୁବିଧା ଅସୁବିଧା, କିଛି ନା କିଛି ସବୁଥିରେ ଭଲ ମନ୍ଦ ଅଛି।
ସବୁଥିରେ କିଛି ନା କିଛି ଏଥିରେ ତମର ସମୟ ଯେତିକି ନିର୍ଦ୍ଦିଷ୍ଟ ପରିମାଣ ସମୟ ଯାଉଛି। ତା ସହିତ ମିଳୁଛି, ତା ସହିତ ତମର ବି କିଛି ଅଭିଜ୍ଞତା ହଉଛି। ସେଇଟା ଗୋଟେ ଆଡୁ ବି ଦେଖିଲେ ଠିକ।
ହଁ।
ହଁ ହଁ।
ଖାଲି ବସିବା ଅପେକ୍ଷା କିଛି ନା କିଛି କରିବାଟା ବି ଗୋଟେ ଆଡ଼ୁ ଭଲ।
ହଁ ମୁଁ ବି ସେଇଆ ଭାବିଲି। କଣ କରିବି ଏ ଦ୍ୱନ୍ଦରେ ରହୁଛି। ବେଳେ ବେଳେ ଭାବୁଛି କି ନାଇଁ ମତେ ବି କୌଣସି ଏମିତି ଯଦି ଚାକିରୀ ହେଇନାହିଁ କୌଣସି ବେସରକାରୀ ସଂସ୍ଥା ଯ ଆ ଯୋଗ ଦିଅନ୍ତି ପୁଣି ଭାବୁଛି ନାଇଁ ଆଉ କିନ୍ତୁ
ଚର୍ଚା କରିକି ପାଠ ପଢିଲେ କାଳେ କିଛି କ ସରକାରୀ ରେ ହେଇଯିବ।
ହେଇଯିବ ତାପରେ ସେଇଟା ବି ହେଇପାରୁନି ଯାହା ଭାବୁଛି ସେତିକି ହେଇପାରୁନି। ସମୟ ତ ଆଉ ରହୁନି ନା କା ପାଇଁ ସମୟ ଅତିବାହିତ ହେଇ ଚାଲିଛି।
ସେଇଟା ଦେଖୁନାହାନ୍ତି ଆମର ସ୍ନାତକ ସରିଲାଣି କୋଉ ମସିଆରୁ କେତେ ବର୍ଷରୁ ସରିଲାଣି ଆମ ପରେ ପରେ କେତେ ବର୍ଷର ପିଲା ବାହାରିଲେନି?
ହଁ।
ସବୁଦିନ ତ ଆଉ ସେଇ ଇଏ ନାହିଁ।
ହୁଁ ବୟସ ବି ହେଇଯାଉଚି। ଆଉ କିଛି ଟାଇମ୍ ପରେ ଉଁ ବିବାହର ବି ଚାପ ଆସ୍
ହଁ ଆସିଯିବ ଘରେ ଆଉ ଝିଅ ପିଲା କେତେ ଦିନ ରଖିବେ?
ହଁ ସେ ବି ଠିକ୍ କଥା। ହଁ ତାପରେ ରହୁଚି ଗାଁ ଘରେ ରହିଲେ ଗାଁରେ ରହିଲେ ସବୁ ମୁଁ ରହୁଚି ଅଲଗା ଆସିକିନି
ସମାଜରେ ଘର ପାଖେରେ ପଡୋଶୀ ଲୋକ ସବୁ କେତେ କଥା ସବୁ କହିବେ।
ହଁ ସିଏ ତ କହୁଚନ୍ତି ତା ସହିତ ତ ମୁଁ ଏବେ ଯାଉଚି କିଛି ନା କିଛି ହେଇକି ହେଇ ପର୍ବପର୍ବାଣୀ ହେଲା କୁଣିଆ ଆସିଲେ ସମୟ ଗଲା କି ତମେ ଇଏ ବାହାଘର ସାହାଘର ଜନ୍ମଦିନ ଏଇ ସବୁରେ ଯାଉଚି ଆଗୁକୁ ବି ଗୋଟେ ବାହାଘର ଅଛି। ଏମତି ଏମତି ସମୟ ଚାଲିଛି। ତମେ କହିବ ପଢିବି ପୁରା ଏତିକିଟା ସମୟ ଆଉ ସେଟା ହେଇ ବି ପାରୁନି।
ହୁଁ।
ହୁଁ ସେଥିପାଇଁ ମୋ ଭାଇ କହୁଥିଲେ କି ମୁଁ ବି କୁଆଡେ ବାହାରୁକୁ ଟିକେ ପଳାନ୍ତି।
ହଁ ସ୍ ମୁଁ ବି ସେଇଟା ଭାବୁଚି ଭଲ କଣ ହୁଅନ୍ତା ନା ଯାହା ବି ହେଲେ ବୋହୁତ ସମୟ ହେଲା ଘରେ ରହିଗଲେନି ତ ନିଜ ଉଁ ଇଏ ର ବି ଗୋଟା ଉ ଖରାପ ଇଏ ରହିଯିବ ଏତେ ଦିନ ଗୋଟେ ଯଦି ଆପଣ ଖାଲି ସମୟ ଛାଡି ଦଉଚନ୍ତି କଣ ନା ମୁଁ ଗୋଟେ ବର୍ଷ କି ଦି ବର୍ଷ ଘରେ ରହିକି ଖାଲି ପ୍ରସ୍ତୁତ କରୁଚି ସେଇଟା ବି ଗୋଟେ ଖରାପ ଇଏ ରହିବ। ତ ଉଁ ତା ଅପେକ୍ଷା ଗୋଟେ କୋଉଠି ରହିକି ବାହାରେ ରହିକି ଯଦି ଚାକିରୀ ବାକିରିରେ ଜଏନ୍ କରିକି କରିବେ ଭଲ ହବ ତା ସାଙ୍ଗେରେ ସ୍ ସମୟ ବାହାର କରି ପାଠ ପ ପଢି ପାରିଲେ ସିଏ ବି ଭଲ ହୁଅନ୍ତା।
ସବୁଠୁ ଯୋଉ ଯୋଉ ମୁଖ୍ୟ ଜିନିଷ କଣ ଆମର ମନ ସ୍ଥିର କରିବା ଦରକାରେ। ଆମେ ଯିଏ ଘରେ ଅଛନ୍ତି ସିଏ କହୁଛନ୍ତି ଆମେ ଘରେ ପଢିପାରୁନୁ ଆମେ ବାହାରୁକୁ ଯିବୁ ଯିଏ ବାହାରେ ଅଛନ୍ତି ସିଏ କହୁଛନ୍ତି ଆମେ ବାହାରେ ପଢିପାରୁନୁ ଘରକୁ ଯିବୁ।
ଘର ବା ଯୋଗୁ ସେଇଟା ଅସୁବିଧା ରହୁଛି।
ହଁ ସମସ୍ତଙ୍କର କିଛି ନା କିଛି ରହୁଛି ମୁଖ୍ୟ ଇଏ କୋଉଟି ରହୁଚି? ନା ଆମ୍ ଯିଏ ବି ଯୋଉଠି ଅଛି ସିଏ ବି ସେଇଡି ପଢୁନାଇଁ ଯିଏ ପଢୁଛି ସିଏ ପାର୍ ହେଇଯାଉଛି।
ହଁ ଚାକିରିରେ ଯଦି ସେ ତିକି ସମସ୍ୟା ନ ରୁହନ୍ତା ସେଇ ଜିନିଷଟା ଏତେ ହୁଅନ୍ତାନି ଯାହା ସମସ୍ୟା ତ ସମସ୍ୟା ରହୁଛି ତା ସହିତ ଆମର ଯୋଗଦାନଟା ବି ଏତେ ରହୁନି। ଯୋଉଥିପାଇଁ କି ଏସବୁ ଅସୁବିଧା ହଉଛି।
ହଁ। ସିଏ ପ୍ରଥମ କାମ କଣ ଆମର ଆମେ ଆମେ ଶହେ ପ୍ରତିଶତ ଦବା। ବୋହୁତୁ ଜରୁରୀ ହଁ ବିଭାଗ ବୋହୁତ ବିଭାଗରେ ବି ଆସ୍ ସୁଚି ବିଭିନ୍ନ ବିଭାଗେରେ ସବୁ।
ହୁଁ। ଜନ୍ମଦିନ ହେଲା କୌଣସି ପର୍ବପର୍ବାଣୀ ହେଲା ଏସବୁରେ ବି ଆମେ ବୋହୁତ ପ୍ରକାର ମାନେ ସେଥିରେ ଇଏ କରିକି ସମୟ ବର୍ବାଦ କରିଦଉ
ହଁ କରିଦଉଚେ। ଏବେ ତ କହିବାକୁ ଗଲେ ଗୋଟେ ମିନିଟ୍ ବି ବହୁତ ଇମ୍ପୋର୍ଟାଣ୍ଟ।
ହଁ।
ହୁଁ।
ତାପରେ ନିଜକୁ ସମୟ ଦବ ବୋଲି ସେମିତି ଘରେ ଏବେ ଯାଏଁ କିଛି କହିନାହାନ୍ତି। କିନ୍ତୁ କେତେ ବର୍ଷ ଯାଏ ଗୋଟେ ଜିନିଷ ନିଜକୁ ବି ଭାବିବା ଦରକାର।
ହୁଁ।
କେତେ ବର୍ଷ ଆଉ ଏଇ ବର୍ଷ ଏଇ ବର୍ଷ କହିକି ଆମେ ବି ଗଡେଇ ଚାଲିବା।
ହୁଁ। ହୁଁ ଆମେ ସେମିତି ଦେଖିଲେ ମଝିରେ ଯେଉଁ ଏକ ବେସରକାରୀ ସଂସ୍ଥାରେ ଥିଲେ। ସେଠୁ ତ ଆସିବାର ହେଇ ଦି ବର୍ଷ ପୁରି ଗଲା। କାହିଁ କେଉଁଠି ଆମେ ତ ବର୍ଷେ କହିଥିଲେ କି ହଁ ଆମେ ଗଲେ ଏଇ ବର୍ଷ ଇଏ
ଗୋଟିଏ ବର୍ଷ କିଛି ଗୋଟେ ପ୍ରସ୍ତୁତ କରିକି ତାପରେ ନହେଲେ କୋଉଠି ଗୋଟେ ଯାଇକି ରହିବା। ସେମିତି ଦେଖୁ ଦେଖୁ ସମୟ ଦି ବର୍ଷ ପଳେଇଲାଣି। କିନ୍ତୁ ମାନେ ଲାଗୁନି ଯେ ଆମେ ସେ ସେତେବେଳେ ଯୋଉଠୁ ଛାଡିଥିଲେ ସେଥିରେ କିଛି ମାନେ ଆମର ହୁଁ ଉନ୍ନତି ହେଇଛି ବୋଲି।
ହୁଁ ହୁଁ। ସେଇୟା ଏଇ ସବୁ ଜିନିଷ ଦ୍ୱନ୍ଦରେ ଇଏ କରୁଛି ଏବେ ବହୁତ ବ୍ୟସ୍ତବହୁଳ ପର୍ବପର୍ବାଣୀ ନିଦିନ୍ସ ଚାଲିଛି ବୋଲି ମନକୁ ଆସି ପାରୁନି ବା ଏକାନ୍ତ ମିଳୁନି କିନ୍ତୁ ମିଳିଲେ ସେ ଜିନିଷ ବହୁତ ତୁ ମାନେ ଇଏ କରୁଛି ଚିନ୍ତାରେ ପକେଇବା ବାଧ୍ୟ କରୁଛି।
ମୁଁ ବି ଭାବିକି ହେଇ ଏଠିକି ଆସିଲି ଘରେ ଥିଲି ଯାହାବି କଥା ହେଇଥିଲି ଜାଣିଥିବେ। ଘରେ ଥିଲି ନା ପାଠ ପଢି ପାରୁନି ଇଏ କରି ପାରୁନି ଏଥିପାଇଁ ଅସୁବିଧା ଥିଲା। କିନ୍ତୁ ଏଠିକି ଆସିଲି ଏଠିକି ଆସିଲା ପରେ ତ ଯୋଉ ଚାକିରୀ ଯଦି ଗୋଟେ ବେସରକାରୀ ସଂସ୍ଥା ସାରେ ରହୁଛୁ ସେଠି ଯାହା କାମ ଦାମ କର ଯଦି ଜଣେ କି ଆଉ ଜଣେ ରହି ହିଲା ଯାହା ଯେତିକି ହବ କିନ୍ତୁ ତାପରେ ଗୋଟେ ସାଙ୍ଗରେ ଯଦି ଆଉ ଜଣେ ହଉଛି ତମ ଦି ଜଣ ତିନି ଜଣ ମିଶିକି ରହୁଛ। ନିଜକୁ ବି ଗୋଟେ ଉତ୍ସାହ ଆସିବ କି ଯାହା ଯେମତି ଯାଉକି ରୋଷେଇ ବାସ କରୁଛି ଯାହା କରୁଛି ସାହାଯ୍ୟ ମିଳିଯିବ କାମ ବି ଡିଵ ମାନେ ସମାନ ଭାବରେ ବାଣ୍ଟି ହେଇଗଲା ସମୟ ବି ମିଳିବ ଉ ଠିବାପାଇ ମିଳିବ ଆମେ କାମ ଟା କରିପାରିବା ଯଦି ସେମତି ଜଣେ ତମକୁ ମିଳିଯାଉଛି।
ହଁ।
ନହେଲେ ତ ଯାହା ଯେମିତି ଚାଲିଛି ସେମିତି ଚାଲିଥିବ।
ହୁଁ। ଏଇ ସବୁ ବହୁତ ସମସ୍ୟା ରହୁଛି ତା ସହିତ ଭାବିବାକୁ ପଡୁଛି କଣ କରିବା କଣ ନାହିଁ ମୁଁ ବି ସେଇ ଏଥିପାଇଁ ଦ୍ୱନ୍ଦରେ ଅଛି କଣ କରିବି କଣ ନାହିଁ ଆଉ। ଆଉ ଛୁଟି ହେଇନି ଆପଣଙ୍କର?
ନାଇଁ ମୋର ଛୁଟି ସେଇ ଆଉ ଅଳ୍ପ ସମୟ ପରେ ଯିବି ଆଉ ସାଢେ ଛଅଟାରେ ଆମର ଆକ୍ଟୁଆଲୀ ଛୁଟି ହୁଏ। ତ ସାଢେ ଛ ଟା ବେଳେ ଯିବି ଆଉ।
ହଉ ହଉ ଠିକ୍ ଅଛି ଆଉ, ଆ ରଖୁଛି ରଖ।
ହଉ ଠିକ ଅଛି।
ରଖ।